ହାଲୋ।
ହାଲୋ।
ହୁଁ। ଶୁଭ ସନ୍ଧ୍ୟା।
କଣ?
କଣ କରୁଥିଲ? ମୁଁ ଏବେ ଘର ଝାଡୁ କରୁଥିଲି। ବାସନ ମାଜିଲେ ତାପରେ ଘର ଜାଙ୍କର। କଲେ।
ହଁ ଘରେ ଝାଡ଼ୁ କରିକି ବୁଲୁଛି ଆଉ। ଚାହା ଆମର ହେଇନି ଚାହା ହବ। ନା ମୁଁ ବି ଘର ଝାଡୁ କରିକି ଚାହା କରିବା ପାଇଁ ଭାବୁଥିଲି ହବ ଆଉ ଚାହା କଳା ହେଇଛି ଆଉ ବର୍ଷା ହେଇଛି ଚାହା। ଆଉ ତମର ବର୍ଷା ହେଇନି ଆଜି।
ନାଇଁ ବର୍ଷା ହେଇନି କାଲି। ବହୁତ ଜୋରରେ ଉଠେଇଥିଲା ନାଇ ଆଜି କାଳିଆ କରିଥିଲା ହେଲା। ଲେ ଗୁଳୁ ଗୁଳି ବହୁତ ଗୋଳୁ ଗୋଳି ହଉଛି।
ନାହିଁ ଆମର ଥଣ୍ଡା ଲାଗୁଚିତ
ଥଣ୍ଡା ଲାଗୁଚି।
ହଁ ପା ଆଣ। ପା ବହୁ ଥଣ୍ଡା ଥଣ୍ଡା ଲାଗୁଚି।
ଓହୋ ବହୁତ କଣଆ ବହୁତ ଜୋର କାଳିଆ କରିଛି କି। ନାଇଁମ।
ହଁ ସକାଳୁ। ସକାଳୁ ପହରୁ କାଆଁଲିଆ କରିଚି ତ ବେଶି ଖରା ହେଇନି ଆଜି।
ହଁ ସେ।
ଆଉ ଆଜି କଣ କରୁଚୁ ରୋଷେଇ। ହଁ।
ଆଜି କରିଥିଲି ଡାଲି ମୁଗ ଡାଲି, କଲରା ଭଜା ଆଉ ଲାଉ ରାଇ କରିଥିଲି।
ହୁଁ।
ଆଉ ତମର କଣ କରୁଥିଲ।
ଆମର ସେଇ ମିକ୍ସ ଡାଲି କରିଥିଲି ମୁଗ, ହରଡ଼ ଆଉ ମସୁର ମିଶେଇକି ଡାଲି କରିଥିଲି ଆଉ ଖଡଆ ରାଇ କରିଥିଲି ଆଉ ଶାଗ ଭଜା ହେଇଥିଲା।
ଶାଗ କୋଉ ଶାଗ ପତ୍ର ଶାଗ।
ଖରା ଦିନ ତ ପତ୍ର ଶାଗ। ଭଲ ଲାଗିବ ଆଉ ପଖାଳ।
ହଁ ପତ୍ର ଶାଗ। ସେ ବି ଭାଜିକି ଖାଆନ୍ତି ଆଉ। କ ଭଲ ଲାଗେ।
ଗରମ ଦିନ ତ ସବୁ ରାତିରେ ପଖାଳ ଖାଉଥିଲେ।
ହଁ ନାଇଁ ରାତିରେ କେହି ପଖାଳ ଖାଉନାହାନ୍ତି ରାତିରେ ରୁଟି କରିବାକୁ ପଡୁଛି।
ହୁଁ ହୁଁ ଆମର ବି ହେଇତ। ପଖାଳ ଖାଏ ସକାଳେ କିନ୍ତୁ ପଖାଳ ଖାଏ।
ହଁ ଅବ ଥଣ୍ଡା ନିହାତି।
ଖା ସେ
ଏ ଯୋଉ ଗରମ ତ ଗୁଳୁଗୁଳି ହଉ ସିଏ ଆଉ ପଖାଳ ଟା ନଖାଇଲେ ଆଉ। ମନ ଶାନ୍ତି ହଉନି।
ହଁ। ଆଉ।
ଆଉ ଦିନ ସାରା ଯୋଉ ଗରମ ଗୁଳୁ ଗୁଳୁ କିି ମୋ ଝାଳ ବାହାରିକି ମୁଣ୍ଡ ଏତେ ବିନ୍ଧାହେଉଚି ଯେ
ହୁଁ ହଁ ଝାଳ ବାହାରିଲେ ମୁଣ୍ଡ ବିନ୍ଧିବ। ବାଏ ଝାଳ
ଆଉ ପିଲାମାନେ । ସ୍କୁଲ ଯାଇକି ଆସିଲାଣି।
ହଁ ପିଲାମାନେ ଟିୟୁଅନ ଯାଇଛନ୍ତି ସେ ଯାଇଚି ଖେଳିଆକୁ ଆଉ ଗୋଟେ ଟିୟୁସନ ଯାଇଚି। ତମ ପିଲାମାନେ ସବୁ ରାତିରେ ଆଜି ଆଳୁ ମଟର ଆଉ ରୁଟି ହ ଛୁଆଙ୍କ ପାଇଁ ଯାହା ଆଳୁ ଭଜା ଭଜି ହବ ଆଉ
ଓହ ତାଳ ପସନ୍ଦ ନା
ହୁଁ ସବୁ ସାଙ୍ଗ ଆଡ ବସନ୍ତ ହଁ ବେଶି ପହଞ୍ଚିବେ ହଉନାଛ
ନା ପଲେ
ଇଏ ଆଇଷ ହେ ଆଇଷ ରେ ଚିକେନ ଖାଇବେ ଆଉ କିଛି ଖାଇବେନି ମାଛ ହେଲେ ମଟ ଆଉ କିଛି
ହୁଁଛୁଆ ସବୁ ଛୁଆ ମୁ କରିଥିଲି ତହିଁ ସବୁ
ନାଇଁ ହଁ ତମ ପୁଅ ଟ୍ୟୁସନ ଯାଇଚିନା ଖେଳିବାକୁ ଯାଇଛି
ନାଇଁ ସେ ସ୍କୁଲୁ ଆସିକି ବ୍ୟାଗ ପକେଇ ଦେଇକି ଯାଇଛି ଖେଳିବାକୁ
କ୍ରିକେଟରେ ସବୁ ଛୁଆ ତ କ୍ରିକେଟ ପସନ୍ଦ ଆଉ ଆଜି କାଲି ଛୁଆ ସବୁ କ୍ରିକେଟ
ଆ
ଆଉ
ଘରେ ସବୁ କିଏ କିଏ ଅଛନ୍ତି
ଘରେ ସମସ୍ତେ ଅଛନ୍ତି ଶଶୁର ସବୁ ଅଛନ୍ତି ଜଏଣ୍ଟ ଫାମିଲି ଆଉ ଚୌଥ ପରିବାର ।
ଆଉ ତମ ଆଡେ ଚାଷ ବାସ କଣ କର ନା?
ଚାଷ ବାସ ଆଜିକାଲି ଆଉ କି କଣ ଛନ୍ତି ଏମତି ଅଳ୍ପ ଅଳ୍ପ କରୁଛନ୍ତି ଆଉ । ଆଗଠୁ ତ ବହୁତ କରୁଥିଲେ ଚାଷ ବାସ ପ ଧାନ କ୍ଷେତରେ ବିଲ ମାନଙ୍କ ଠ ପୁରଣ ହେଗ ଧାନ ଗଛ ସବୁ ସବୁ ଧାନ ଗଛ ବି ସୁନ୍ଦର ଦେଖା ଯାଉଥିବ। ଆଜିକାଲି ଆଉ କାହିଁକି ବେଶୀ କରୁଛି ଚାଷ ବାସ ଏମିତି କାମ ଗୋଟେ ଗୋଟେ କରୁଛନ୍ତି ଆଉ।
ଚାଷ ଉପରେ ଆଉ ନିର୍ଭର କେହି କରୁନାହାନ୍ତି ସବୁ
ବାବୁ କମ୍ପାନୀରିଆ ହଁ କଳକାରଖାନା ହେଇଗଲାଣି। ତ ସେଇଠି ଯବି ଯାଉଛନ୍ତି ଆଉ ।
ସାଙ୍ଗେ ସାଙ୍ଗେ ଯେମିତି ପଇସା କୋଉଠୁ ମିଳିବ ସେଇଆ ଆଶା କରନ୍ତି ଏ ନ ଚାଷ କରିକି ପୁଣି ବର୍ଷଟେ ଅପେକ୍ଷା ଘର ତାକୁ ଅମଳ କର । ତାକୁ ବିକ୍ରି କର ।
ଆଗ ବି ସବୁ ଅପେକ୍ଷା କରୁଛେ ଏବେ କାହିଁ କେହି ଅପେକ୍ଷା କରୁନି ।
ଏବେ ସେତେବେଳକୁ ଆଉ କିଛି ଅପସନ ନଥିଲା କରିବାକୁ, ଚାଷ ଟା ହିଁ ଗୁରୁ ସବୁ ନିର୍ଭର କରୁଥିଲେ।
ଆଗ କାଳ ସବୁ ଭଲ ଥିଲା ନା।
ଗାଈଗୋରୁ ରଖୁଥିଲେ, ଛେଳି ରଖୁ
ହଁ କୁକୁଡା ବି ରଖୁଥିଲେ, ଚାଷ କରୁଥିଲେ, ଚୁଲି ଚୁଲି ସବୁ ରୋଷେଇ ହଉଥିଲା। ଭଲ ଲାଗେ ଶୀତ ଦିନେ। କୁଟା ଜାଳୁଥିଲେ ଦାଣ୍ଡରେ ସବୁ ପଇଁ ହଉଥିଲେ ଗାଁ ଗାଁ ମାନଙ୍କରେ।
ହଁ ।ସେ ପୁରୁଣା ଦିନ ଆଉ କଣ ଅଛି।
ହ ନାଇଁ ସବୁ ସଜା ନାଇଁ ।
ଏବେ ତ ସ୍କୁଲ ପଛପଟେ ଯେବେ ଆଗେ କହୁଛନ୍ତି ସେଇଗୁଡ଼ା ନ ହେେଲେ ସ୍କୁଲ ଯାଉନାହାନ୍ତି।
ହୁଁ। ଜରି, ରସଉ
ଓହୋ । ସେତେବେଳେ ଟଙ୍କାଟର ସେଉ ମିକ୍ସଚର ଏତେ ଏତେ ଦିଅନ୍ତି।
ହୁଁ ହୁଁ। ଏବେ ଟଙ୍କାଙ୍କରେ ଚକୋଲେଟ ବି ହଉନି। ଆଉ କଣ କରିବୁ ଯୁଗ ବଦଳିଗଲାଣି। ଟଙ୍କାଟା ଏଇନା ଶହେଟଙ୍କା।
ହଁ। ଏବେ ଶହେ ଟଙ୍କା ବି କିଛି ନୁ ସେଇ ଟଙ୍କା ଆଗରେ ଯେତେବେଳେ ଥିଲା।
ଆଉ ଶହେ ଟଙ୍କା ଟା ହଜାର ଟଙ୍କା ଏମିତି ହେଇଯାଇଛି ଆଜିକାଲି ଦୁନିଆରେ ଆଉ କଣ କରିବା?
ସେ ଆମେ ସେତେବେଳେ ଶନିବାର କେବଳ ଦିଟଙ୍କା ଲେଖେ ନେଇକି ଯାଉ।
ହଁ।
ତାପରେ ଅଷ୍ଟମ ପଢିଲାଠୁ ପୁଣି ପାଞ୍ଚ ଟଙ୍କା ହେଇଗଲା। ପାଞ୍ଚ ଟଙ୍କା ନେକି ଯାଉ। ଏବେ ତ ଆଉ ଛୁଆ ପାଞ୍ଚ
ଏବେ କୋଡିଏ ଟଙ୍କା କହୁଛନ୍ତି ଦିଅ ।
ଆରମ୍ଭ ତାଙ୍କର କୋଡିଏରୁୁ।
ରୁ ଆରମ୍ଭ ।
ଆରମ୍ଭ ଆରମ୍ଭ ଟା କୋଡିଏ ଟଙ୍କାର ହଉଛି।
ହଁ ।ନଏଲେ ହବ। ବନି।
ଆଜି ସେମିତି ହେଲା ବି ଯୁଗ ଆଉ। ସେ କିଛି ହଉନି ଦଶଟଙ୍କା । ଟଙ୍କା ପାଁସ ଟଙ୍କାରେ ଆଉ କିଛି ହଉନି ଆଉ।
ହୁଁ।
ଆଉ ସେତେବେଳ ତିନି ଟଙ୍କା ପ୍ୟାଲେଜି ବିସ୍କୁଟ ଟେ ଏତେ ବଡଟେ ହଉଥିଲା।
ହଁ ।ଏବେ ପାଞ୍ଚ ଟଙ୍କାଟା ହେଲେ ବି ହଉନି।
ନା, ସେଟା ତିନି ଟଙ୍କା ଯେତେବେଳେ ସେତେବେଳେ ହଉଥିଲା ଏଇଟା ଏଇନୁକା ଦଶ ଟଙ୍କା ହେଇଗଲାଣି। ସେ ବିସ୍କୁଟ ଟା। ଆଉ । ଶୋନପୁର ରେ । କେତେ ବଢିଲା ।
ଆଗ କାଳ ଯୁଗ । ନାହିଁ ଆଉ ସବୁ ତ ଚାଲିଚି ସିଆଡେ ମୁ କଣ କ। ଏବେ ବଗିଚା ମାନଙ୍କରେ ସବୁ ଲଗଉଥିବେ ଆମ୍ବ ପଣସ ଆମେ କାହିଁ କିଏ ଲଗଉଛ ଆଉ ଫସଲ କରୁଛି । ତମେ ବଗିଚରେ କଣ ନଗେଇଛ ।
ଆମର ଲାଗିଛି ଖଡା ଗଛ ଲାଗିଥିଲା ଖଡାଗରା ଅଛି ପୁରା ଖାଇଦେଲୁଣି ଆଉ କିଛି କିଛି ଅଛି ବାଇଗଣ ଗଛ ଲାଗିଛି ଗୁଆଁର । ପୋଟଳ ଗଛ ଲାଗିଥିଲା ଯେ ସେ ମରିଯାଇଛି ପୁଣି ତା ଦିନ ଯେତେବେଳେ ହବ ଆର ବର୍ଷ ସେ ପାଣି ପଡିଲେ ପୁଣି ଆପେ ଆପେ ବାହାରିବ ।
ହେଁ ହେଁ ।
ଆଉ ଆଉ କିଛି ଗଛ ନାହିଁ ଆଉ ପିଜୁଳି ସେପଟା ଆ ଲିଚ ଚୁ କଦଳୀ ଗଛ ଆମ୍ବ ସବୁ ଲାଗିଚି ।
ଆମର ତ ହେଇଗୁରା ସବୁ ଲାଗିଛି । ପାଏ ସା ପଜୁଳି ଗଛ । ଛ ମନ୍ଦାର । କଦଳୀ ଏଇଗୁରା ସବୁ ଲାଗିଛି ଆଉ ।
ହଁ ସେଇ ଘର ତ ଖାଇବା ପାଇଁ ହେଇଯିବ । ତା ଏତିକି । ଏତେ ସବୁ ବଜାର ଉପରେ ନିର୍ଭର କଲେ ହବକି ।
ହଁ । ବଜାର ଜିନିଷ ବି କେତେ ସବୁ ସାର ଜିନିଷ କେତେ ଖାଇବ ଅ। ଆଜ କା ସବୁ ତ ପକେଇ ଉଛନ୍ତିି ସାର ନା।
ଆଉ ଖାଇ ଖାଇ ତ ଯେତକି ସବୁ ରୋଗ ହଉଛି।
ଆଗ କାଳରେ ଆଗକାର ବୁଢା ବୁଢୀ ମାନେ କେତେ ମଜବୁତ ଦେଖ। ଆଉ ଦେ
ଏଇ ସବୁ ଖାଇକି ଆଉ। ସବୁ ସବୁ ରୋଗକୁ ଆମେ ଖାଉଛେ ପୁଣି ରୋଗ କ ପଇସା ଖର୍ଚ୍ଚ କରୁଛନ୍ତି ଯାଇକିରା। କ୍ତରଖନା।
ହଁ।
ଆଉ ଏଇଥିପାଇଁ ଛୁଆ ମାନେ ଖାଉନାହାନ୍ତି ପନିପରିବା ଆଉ ସେଥିରେ ସାର ପଡୁଛି ବୋଲି ଆଉ।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
ଆଉ ଫୁଲ ଗଛ ଫୁଲ କଣ ଲାଗେଇଛ ଗଛ?
ଫୁଲ ଲଗେଇଛୁ ମନ୍ଦାର, କନିଆର ଆଉ ଅଶୋକ ଫୁଲ ଗଛ।
ହ ହଉ ହଉ ପରେ କଥା ଥା ହେବା।
ହଁ।